ହଁ। କଣ କରୁଛ?
ହଁ ବି ବସିଛି କିଛି ନାହିଁ। କମ ଦାମ ସରିଲଣି? କଦ ସରିଲା ଟିକେ ରେଷ୍ଟ ନଉଛ ଆଉ କିଛି ନହିଁ ଆଉ।
ଦିନରେ ଶଉନ?
ନା ନା ଶୋଇନି ଦିନରେ ସବୁ ସବୁ ଲେଟ ଲେଟ କରିକି ଜାଣିକି ଦିନରେ ଶୋଇଲେ ରାତିରେ ନିଦ ହବନି ତ। ସେଥିପାଇଁ ଦିନରେ ଶୁଏନି। ଓହୋ ତାହେଲେ ରାତି ନଅଟା ଭିତରେ ଶୋଇପଡୁଥିବ। ନାଁ ନାଁ। ରାତି ଏଗାରଟା ବାରଟା ମୋତେ ଟିକେ ଲେଟ୍ ରେ ନିଦ ଅଭ୍ୟାସ ତ ପଢ଼ାପଢ଼ି ବେଳରୁ ସେମିତି ରାତି ଗୋଟେ ଦିଇଟା ପର୍ଯ୍ୟନ୍ତ ବହି ପଢ଼ା ଅଭ୍ୟାସ ଥିଲା ତ ସେବେ ଠୁ ଯାଇଛି ଆଉ ଦିନରେ ନଶୋଇକି ରାତିରେ ଏଗାର ଟା ଜାକେ ହଁ ହଁ ଦିନରେ ଟିକେ ନଶୋଇବି ହଁ ହଁ। ମତେ ସନ୍ଧ୍ୟା ବେଳହିଁ ଫ୍ରୀ ଲାଗିବନି ଅଧିକା ନାଇଁ ନାଇଁ ଅଭ୍ୟାସ । ତ ନିଦ ହଉନିଁ ମୁଁ ରାତି ଏଗାରଟା ବାର୍ ଆଠଟା ପର୍ଯ୍ୟନ୍ତ ଆ ଟିଭି ଦେଖିବି ନହେଲେ ବହି ଫହି ରୁ କଣ ଏମିତି କରିବି ଶୁଏନି ମାନେ ନିଦ ହୁଏନି ଆଉ କଣ ଅଭ୍ୟାସ
ଆଜି ପୁଣି ଶୋଇପଡିକି ଏଇନେ ଉଠିଲି।
ଆଛା ଆଛା।
ଆଉ କଣ ଖିଆ ହେଇଛି କଣ?
ଆଁ। ଆଜିି ରନ୍ଧା, ଆଜିି କଣ ହେଇଥିଲା ଖାଇବା କଣ ହେଇଥିଲା? ଆଜି ଟିଫିନ୍ ସକାଳୁ ମଗେଇକି କି ତାକୁ ଗୋଟେ ସେକେଣ୍ଡ । ମୀରା କଣ ଡାକୁଚୁ କି? ଓକେ ହଁ ମତେ ଲାଗିଲା ଝିଅ ଡାକିଲା ଭଳିଆ ତ ନାଇ, ହଁ ନାଇଁ ଆଜି ଯୋଉ କଣ କହୁଛନ୍ତି ୟାକ୍ନି ପୁଲାଓ ହବ ଏ ଦେଖ ଦେଖିଥିବ ତ ୟୁଟ୍ୟୁବରେ ୟାକ୍ନି ପୁଲାଓ ଯୋଉ ଚିକେନ ରେ ଯେମିତି ବିରିୟାନୀ ତ କଲେ ପୁରା ଅଲଗା ଦିଥର ତିନିଥର ରାନ୍ଧ ଚାଉଳ ଅଲଗା ରାନ୍ଧ ଚିକେନ୍ ଅଲଗା ରାନ୍ଧ ସେମିତି ବିରିୟାନୀ ଆଜି ସେଇୟା ୟାକ୍ନି ପୁଲାଓ ମାନେ ଚିକେନ ର ୟାକ୍ନି ପୁଲାଓ ପ୍ରେସର କୁକରରେ ସବୁ ଥରେକେ କରିଦବ ଆଉ ଚିକେନ ପୁଲାଓ, ଆଚ୍ଛା ସବୁ ମିକ୍ସ କରିକି ନା ନା ରଖିବ କେତେ ସେକେଣ୍ଡ ତାପରେ ନା ନା ଚି ଚିକେନ କୁ କସିକି ତରକାରୀ କରିଦବ ମାନେ ଅଳ୍ପ ଝୋଳ ରେ ଟିକେ ଗୋଟେ ହୁଇସିଲ୍ ଦେଇଦବ ତାପରେ କେବଳ ଦହି ଆଉ ଚାଉଳ ପକେଇକି ଆଉ ଗୋଟେ ହୁଇସିଲ୍ ଦବ। ହେଲେ ସେଇ ହେଇଯିବ ଚିକେନ ପଲଉ ୟାକ୍ଷ୍ନୀ ପୁଲାଓ କହୁଛନ୍ତି ଦେଖିଚ ୟୁଟୁବ୍ ୟୁଟ୍ୟୁବରେ ଫାରା ଖାନ ର ଫାରା ଖାନ୍ ଏଇ ଫିଲ୍ମ ବାଲା ତାର ତାର, ସେଇଟା ଦିନରେ କରିଥିଲ ହଁ ଏବେ ହିଁ ଦିପହରେ କରି । ଆଉ ତମ ଝିଅ କଣ, ସକାଳୁ କଣ ଖାଇଚ? ସକାଳୁ ପରଟା ପରଟା ଆଉ ଚା ମୁଁ ଏମିତି ଖାଏନି, ମୁଁ ଖାଲି ଚା ପରଟା ଚା ପିଠା ଏମତି ଖାଇଦିିଏ। ଆଉ ଜଳଖିଆ ବେଶୀ କିଛି କରେନି ହୁଁ ହୁଁ ମତେ ମୁଢି ବେଶୀ ପସନ୍ଦ ଗୋଟେ ଭକ୍ତ ଖାଅଉ ତାପରେ ରାତିକ ରୁଟି ଆଉ ନାଇ ରାତିରେ ହଁ ସେ ରୁଟି ଆଜି ତ ପୋଲଉ ଏଇଟା କରିଛି ଆଉ ରୁଟି କରିବିନି ଏଇ ଏଇ ପୋଲଉ ସମସ୍ତେ ଖାଇଦେବେ ଆଉ ଇଚ୍ଛାରେ ତାର ତରକାରୀ ଆସେ ଦହି ଦହି ରାଇତା କରିଦେଇଥିଲି ଆଉ ତରକାରୀ କିଛି କରିନି ଚିକେନ ପଲ ସାଙ୍ଗେ ଆଉ ଦହିରାଇତା କେବଳ ଥାନ୍ତି। ତ ଆଉ କିଛି କରିନି ରାତିରେ ରୁଟି ବି କିଛି ଖାଇବନି ପିଲାଙ୍କୁ ପସ ତମେ ଏଇଟା ତେଣୁ ରାତିରେ ସେଟା ଖାଇଦେବେ ସି ମୁଁ କରିଦେଇଛି ପ୍ରେସର କୁରରେ ଆଉ ପାତ୍ର ରେ ମେଞ୍ଚା କରିଦେଇଛି ତ ଖାଇଦେବେ ଦୁଇ ବେଳକୁ ହେଇଯିବ ଆଉ
ମୁଁ କାଲି ଅଧମାଣେ କରିଥିଲି ଚାଉଳ ଯୋଉ ଚାଉଳ ପା ପଡ ପୁଣି ଆଜି ମାଣି ଭୁଡଆ କଲେ
ହଁ ଆରେ ଆରେ ପୁଣି ଶୁଖେଇ ସାରିଲଣି ନା ଆଜି କଣ କେମିତି ପାଗ ହେଇଛି? ଆଜି ଖରା ହେଇଥିଲା କିନ୍ତୁ ଏବେ ବର୍ଷା ଉଠେଇଲାଣି ଆଉ ଟିକେ ଟିକେ ପକେଇଲାଣି। ଆରେ ପୁଣି ତମ ଘରେ ଆଡେ ଡ଼ ଫେନରେ ନାଇଁ। ଆରେ ବଢିଆ ତା ମାନେ ପୁରା ପତଲା ପତଲା କରୁଛ ପୁରା ସାଙ୍ଗେ ସାଙ୍ଗେ ଶୁଖି ଯାଉଛି। ଭଲ ଖରା ହେଲେ ଆଉ ଏଇଟା କେତେ ଦିନ ରହିବ ମନେଙ୍କର ତମେ ଏବେ କଲ ଛଅ ସାତ ମାସରେ ମନେଙ୍କର ବ୍ୟବହାର ମାନେ ଛାଣିବନି ରଖିବ ଷ୍ଟୋର କର କେତେ ଦିନ ରହିବ? କି ଖରାପ ହବନି ନା ହଁ ହଁ ଟିକେ ଯି ଟିକେ କଣ କହନ୍ତି ଟିକେ ପାଗ ଯଦି ହଁ ହଁ ନର୍ମିରେ ଫିମ୍ପି ଫିମ୍ପି ହେଇଯିବ ତେଣୁ ବେଟରେ ଖରା ଶୁଖେଇଦେଲେ ଆଉ ଟିକେ କଡ଼କଡିଆ ହେଇ ଯିବ ବଢିଆ ଆଉ। ହଁ ହଁ ହୁଁ ହୁଁ ହୁଁ ଆଚ୍ଛା ଆଚ୍ଛା ଫ୍ରୀଜ ରେ ରଖି ଦଉନା ନମକିନ୍ ମାନେ କୋଉଟା କହୁଛ ଷ ସାବେେ ଏଇଯଉ
ସେ ଗୋଟେ ମାନେ ଚାଉଳ ଟା ପତୁର ହବ ସେଟା ଜତା ହବ। ଜନ୍ତା ହେଇକି
ଯୋଉ ଦାନ୍ତକିଲ ଟାଇପ ର ଯୋଉ ଚିପି ଚିପି ବାହାର କରିବୁ ତ ସେଇଗୁଡା ଚାଉଳରେ ଲମ୍ବା ଲମ୍ବା ହଁ ହଁ ସେଟା ସେଟା ମୋ ପାଖ ମେସିନଟା ଅଛି କିଜୁ ଥା କି ସିଲିଭର ଚିପିକି ବାହାର କରିବା ପାଇଁ ଆଗରୁ ହାତରେ ହଁ ତାରା ହଁ ତାରା ଛୋଟ ଛୋଟ ଦାନ୍ତକିଲି ସେଉ ସବୁ ପାଇଁ ମୋର ସେଇଟା ସିଲଭର ଏଇ ବୋଉଙ୍କ ପାକେ ଥିଲା ଦେଇ ମତେ ଏମିତି ଆଉ ବେଳେ ବଳେ ଏଇ ଦାଖିଲ ବେଳେବେଳେ କରେ ମୁଁ ଦାଖିଲି ତ ନୁହଁ। ସେ ଯୋଉ ହଁ ଦାଖିଲି ଟାଇପ ର ଆଉ କଣ? ହଁ ସେ ସ ଯୋଉ ସ ର ଗୋଲ ଗୋଲ ଗାଣ୍ଠିଆ। ଆ କଣ କହୁଛନ୍ତି ଯୋଉ ସେଉ ଟାଇପ ଟିକେ ମୋଟା ମୋଟା ହବ। ସେଇଗୁଡା ବେଳେ ବେଳେ କରେ ଏ ଚାଉଳ ବ ମିଶେଇକି ଯୋଉଟା କରନ୍ତି ଆପଣ ନାଇଁ କି।
ବେସନ ନାଇଁ ଖାଲି
ନାଇଁ ଚାଉଳ ଚାଉଳ ନାଇଁ ନାଇଁ ମୁଁ ଚାଉଳ ବସ ଟା କଣ କହୁଛି କହିଲ ଛାଣିବା ପାଇଁ ଯାଉଛି। ଡାଇରେକ୍ଟ ତଲ ଛାଡିବ ସେଇଟ ସେ ମେସିନ ରେ ପୁରଇକି ଡାଇରେକ୍ଟ ତଲ ଛାଣିଦେଲେ ସବୁ ହବନି କଣ ବେଶନ ବେସନରୁ ତା ହେଲେ ଛାଣ ହଁ। ସେ ଜଉ ଡାଇରେକ୍ଟ ତେଲରେ ଛାଣି ପାରିବ ଖାଇ ପାରିବ। ସାଙ୍ଗେ ସାଙ୍ଗେ ହବ ଲୁଣ ହଳଦୀ ପଲି ଲଙ୍କାଗୁଣ୍ଡକୁ ମିଶାଇକି ଚାଉଳ ବେସନ ହଁ।
ମୁଁ କହିଲି ଚାଉଳ ତୁ ଗ୍ରାଇଣ୍ଡିଙ୍ଗ କରିଥା ତାପରେ
ବେସନ ଗୋଳେଇ କି ହୁଁ ହୁଁ ଚାଉଳ କୁଆଡୁ ଚାଉଳ ପାଉଡ଼ର ବେସନ ପାଉଡ଼ର ମିଶାଇବ ସେଥିରେ ଲୁଣ ଲଙ୍କା ହେଙ୍ଗୁ ଟିକେ ଆଉ ରାଶି କି କଳା ଜିରା ଏଥିରୁ ଟିକେ ପକେଇ କି କଳାଜିରା ରାଶି ସେଥିରେ କଳା ଜିରା ପକେଇକି ଗୋଟେ ପେଷ୍ଟ କଲେ ଟିକେ ମୋଟା ମୋଟା କଲେ ଟିକେ ଟିକେ ବେଶି ପାଣିଆ କରିବନି। ବହଳିଆ ଅଟା ଚକଟିଲା ଭଳିଆ ଚକଟି ତା ତାକୁ ତାକୁ ତା କୁ ସେ ଯେଉଁ କଣ ମେସିନ୍ ତା ଭିତରେ ପୁରେଇ କିି ଷ୍ଟାର୍ ଯେଉଁ ଲଗେଇଦେବ କିମ୍ବା ସାନ ଥାନ ଯେଉ ସରୁ ସରୁ ଥିବ ସେଠୀ ଲଗେଇଥିଲା ସେ ତେଲ କଡେଇ ଉପରେ ତାତିଲା ତେଲ କଡେଇ ଉପରେ ଛାଣିବ ଗୋଲ ଗୋଲ କରି ଯେମିତି କି ଲମ୍ବା ଯେମିତି ଛାଣିବ। ଛାଣିବ। ସିଧା ଡାଇରେକ୍ଟ ଆଣିଲ ଖାଇଲ ଆଉ କଣ ସେଇଟା ଆଉ ରଖା ରଖି ନାଇଁ ଆଉ ଅଳ୍ପ ଦିନରେ ମୁଡକି ଟାଇପର ମୁଡ଼କି ହଁ। ମୁୁଡ଼କି ନାଆଁଟା ମନେ ପଡୁନଥିଲା ମୁଡକି। ଏ ମୁଁ ବ୍ରହ୍ମପୁର ମୁଡକି ହୁଁ ଆ। ସେ ସେପ ଟା କରାଯାଏ ସେ ଭଳିଆ ଆଉ ମୁଁ ବ୍ରହ୍ମପୁରରେ ବହୁତ ବର୍ଷ ରହିଛି। ଯିବି ତ ତେଣୁ ସୁପଲୁ ସେଗଡ଼ାଲୁ ଦାନ୍ତ ପିଲି ଏଗୁଡ଼ା ସବୁ ବେଶୀ ଖାଉ ଆମର ପସନ୍ଦ ବି। ପିଲାବେଳେ ଯାହା ଖାଇଲେ ସେଇଟା ପସନ୍ଦ ନା ଆଉ କଣ? ସେ ଆଣ୍ଟା ପକଡି ଯଉ କହନ୍ତିନି। ହଁ ଯୋଉ ଟାଣ ଟାଣ ହେଇ ଥିବ ବାଦାମ ରେ ଟିକେ ଶୁଖିଲା ଏଇ ଯୋଉ ଚାଉଳ ବେସର ଟାକୁ ଟିକେ ମୋଟା ମାନେ ବହଳ ଟାଣ ଥିବ ସେଥିରେ ବାଦାମ ଗୁଡା ପକେଇକି ବାଦାମ ମାନେ ଚିନାବାଦାମ। ବିନା ବଦମଛି। ମୁଙ୍ଗଫଲି ବା ପିନଟ ଯଉଟାହୁଛନ୍ତି ସେଇଟାକୁ ପକେଇକ ଟିକେ ଛାଣି ଛାଣି ଦେଲେ ରହିବ ସେଇଟା ଆଣ୍ଟ ପଡି କୁହନ୍ତି ବ୍ରହ୍ମପୁର ଆଡେ। ସେଟ ସେଇଟାଇ ଭଲ ଲାଗେ ସେଟ ଛା ରଖିକିଇ ଅଳ୍ପ ଅ ଅତିିବେଶୀ ରହିବ ଆଉ ବିକ୍ରି ବି ହଉଛି। ସେଟା ବିକ୍ରି ବି ନାଇଁ ନାଇଁ ପାଗ ଆଜି ଭଲ ହେଇଛି ବୋଧେ। ରାତିକି ହେଇପାରେ ବର୍ଷା ଉଠି ହେଇଥିଲା କାଲି କାହିଁ ହେଲାନି ଆଜି ବି ସେମିତି ସନ୍ଧ୍ୟାବେଳକୁ ଜଣା ନାହିଁ। ଖରା ହେଇ ଥିଲା ବଢିଆ ଏବେ କମି ଯାଇଛି। ଯେବେ ପୁରା ଭଲ ପାଗ ହେଇଛି ମାନେ ଯେ ବାହାରୁ ଥଣ୍ଡା ପବନ ଆସିଛି। ହେଇପାରେ ଆଉ ଘଣ୍ଟେ ଦୁଇ ଘଣ୍ଟା ପରେ ବର୍ଷା ହେଇପାରେ। ତ ଚାରିଟା ହେଲା ବଧା ଆଉ ଟିକେ ପରେ ବର୍ଷା ହୋଇପାରେ ଆଉ ହେଲେ ଭଲ ଲାଗିବ ଥଣ୍ଡା ଲାଗୁଛି ଯେ ଏବେ ଇ ଆଉ।
ଆମର ତ ବନେଇଥିଲି ତ ବନେଇଥିଲି।
ଉ ନହିଁ କିି।
ଓହୋ ଆଇଷ ତ ଖାଉନୁ ଆଉ ସାଧା ହେ
ହଁ ନାଇଁ ସେ ପୁରା ଆୟୁଷ ହେଲେ କଣ କି ମୋର ସେଇଟା ଗୋଟେ ସୁବିଧା ଆଇସଲେ ତମେ ଥରେ ଗୋଟେ କରିଦଲ ତା ସାଙ୍ଗେ ଟିକେ ଗୋଟେ କଣ କରିଦେଲ ହେଇଗଲା ବ ତରକାରୀ ଫରକାରୀ ବାକି ନିରାମରମକୁ ପାଟି ଟୁକୁ ଟିକେ ଦରକାର ସେଟା ଟିକେ ଦରକାର ଟ କଣ ଟିକେ ଦି ତିନି ଚାରି ପ୍ରକାରେ କଲେ ହୁଁ ହୁଁ ସେଇଟା ବା ମୋର ସେଇଟା ଆଗ। ଯାହା ହେଇଥାଉ ଏବେ ତ ଆଜି ଦହି ମୋର ଲଙ୍କା ଲୁଣ ଥୋଇଲେ ମୁଁ ଖାଇବା ବାଡ଼ିବି। ଲଙ୍କା ଲୁଣ ଲେମ୍ବୁ ଚଟା ଯେଉଁ କୁହନ୍ତି ଆଉ ବାଡ଼ କହନ୍ତି ଆଣ ଅଣ କି ଗୋଟ ସେ ଟାଇପ୍ ର ସେଟା ଆଗ ଦର୍ ପଡି ଆଡ ଜିର କୁଏ ଲଙ୍କା କା ଲୁଣ ପିଆଜ ଲେମ୍ବୁ ଆଗ ଠୁଆ ହେଲା ପରେ ରାତି ଜିନିଷ ବଢ଼ା ହେବ ଆଉ ଯାହାହଲେ ବି କେତେବେଳେ ଆଚାର ଟିକାଣ ଟିକିେ ବଡ଼ି ଭଜା ହେଲା ଟିକେ ପାମ୍ପୁଡ଼ ସେଇଟା ଅଲଗା କଥା ବଡ଼ି ଫୁଡ଼ି ଭଜା ହେଇକି ଥାଏ ବଡ଼ି ଚକଟା ଚକଟିିକ ଖାଇ ଥାଏ ମୋତେ ଟିକେ ସେ ରା ବହୁ ହୁଁ ହୁଁଁ ସାଙ୍ଗେ ସାଙ୍ଗେ ଜାଣି ଠିକ ଶଖବ ଆଉ ବଢିଆ ଆଉଁ ଆଉ ଭଲ ଖରା ହେଇଛି ମାନେ ସାଙ୍ଗେ ସାଙ୍ଗେ ଶୁଖି ଯାଇଛି ଆଉ କଣ। ତାହଲେ ସେ କ କମି ଯାଇ ହଁଉ ଖରା ପଥିଲା ଦିନ ସାରା ଭଲ ଏବେ ଟିକେ ଟ କିମି ଯାଉଚି। ବର୍ଷା ହେଇ ବର୍ତ୍ତମାନ ମେଘ ପାାଗ ହେଇଛି। ଆଉ ଖର୍ଚା ଅଛି ପୁରା କିନ୍ତୁ ଟାଣ ନାହିଁ ଟାଣ ଖରା ନାହିଁ ଖର୍ଚା ଅଛି ଚାରିଆଡ ବେଘୁଆ ଆଉ। ମେଘ କଳା ମେଘ ହେଇନି ଆଉ। ଆଉ ଟିକେ ପରେ ହେ ମୋର ଅଭ୍ୟାସ ହେଇଯାଇଛି ସେଥି ପାଇଁ ଦିନ ରେ ସୋଉନ ଆଉ ଯାହା ହେଲେ ଆମେ ଟିକେ ନ ଶୋଇଲେ ଏତେ କାମ ଧନ୍ଦା ଫୁଣୀ ପକେଇଦେଇକି ସବୁ କାମ ଧନ୍ଦା ଶୋଇକି ଉଠିକି ନା ନା ଚାର ଟା ହଉ ପାନସ ଟା ହଉ କାମ କରିକୀ ନା ନା ଅଭ୍ୟାସ୍ତ୍ର ଘଣ୍ଟେ ଭିତରେ ସଇଲା ଏହି ପରା ଅଭ୍ୟାସ ଅଭ୍ୟାସ ଟା ଯୋଉ ଯୋଉ ଭାସ ମାନେ ପଢା ବେଳୁ ମୋର ଶୁଏନି ମାନେ ପଢା କଣ ସେଇ ତ କଲେଜ ସ୍କୁଲ ଗଲ ଯାହା ଯେ ତାପରେ ସବୁବେଳେ ଶୁଏନି ଶୁଏନି ଶୁଏନି ଖରା ଦିନ ଟ କେତେବେଳେ ଶୁଏ କେତେବେଳେ କେମିତି ସାଟାଡେ ସଣ୍ଡେ ସମସ୍ତେ ଘରେ ଥିବେ ଟିକେ ଶୀଘ୍ର ଖିଆ ପିଇକି ଡେରି ହେଲା। ପି ଶୋଇପଡେ କି କଣ ଆଉ ବାକି ଅନ୍ୟ ଦିନେ ଟିଭି ଦେଖା ଇଏ ସେ କରିକି ମୋର ଟାଇମ ପାସ ହେଇଯାଏ ଆଉ ଆବେ ନିଦେ ଲାଗୁଥିବ ମାନେ ମୁଁ ଦିପହର ଚାହିଁବି ଶୋଇବାକୁ ଶୋଇପାରିବିନି ଯେତେବେଳେ ସନ୍ଧ୍ୟା ହବ ମତେ ନିଦେ ଲାଗିବ ଆଉ ସେତେବେଳେ ଶୋଇହବନି ଏମିତି ହୁ ତାପରେ ରାତିରେ ଏଗାରଟା ପର୍ଯ୍ୟନ୍ତ ନିଦ ହୁଏନି। ଏମତି ଆଉ ନା ନା ଯଦି ନ ଶୋଇଲେ ଘଣ୍ଟି ଅଧ ଘଣ୍ଟା ମୋତେ କାମ କଲେ ବି ଆଉ ଫ୍ରି ଲାଗୁନି ହୁଁ ହୁଁ ହୁଁ ହୁଁ ହୁଁ ଆ ତମେ ସେମିତି କାମ କରିଦଉଚ ହୁଁ କାମ କରିସାରଛ ଖାଉଚ ପିଉଚ ବାସନ କୁସନ ମାଜି କି ସବୁ ପରିଷ୍କାର କରୁଚ ତା ପରେ ଯାଇକି ଗଡୁଚ ଆଉ କିଛି କାମ ନାହିଁ ରାତିକି ହୁଁ ନାଇ ହଁ ମୁଁ କାମ ଦାମ ବାସନ କୁସନ ରଖିଦିଏ ହଁ ହଁ ହଉ ତାହେଲେ ରଖିବ। ତାପରେ ହଁ ରଖିଦେ ବାଏ ବାଏ।